ହ୍ୟାଲୋ।
ହଁ ହ୍ୟାଲୋ।
ଆପଣଙ୍କ କଥା ମୋତେ ତ ପୁରା ସ୍ପଷ୍ଟ ଭାବରେ ଶୁଭୁଛି ଆ ପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭୁଛି?
ହଁ ଶୁଣା ଯାଉଛି ହଁ ଶୁଣ ଯାଉଛି, କୁହନ୍ତୁ କଁ ପାଇଁ ଫୋନ କରିଥିଲେ?
ମୁଁ ଏବେ ଆପଣଙ୍କୁ ଦେଖିଲି ଆପଣ କଣ ଗୋଟେ ଅ ଜରିରେ ମାନେ ଅନଲାଇନ୍ ଜରିରେ ପୂରେଇକି ଆଣୁଥିଲେ। ଆଉ ଗୋଟେ ଖୋଳ ଆଣୁଥିଲେ। ଆଉ ପଣସ ନା କଣ ଗୋଟେ ସବୁଜ ରଙ୍ଗର ଦିଶୁଥିଲା ଆଣୁଥିଲେ ଆପଣ କଣ ସବୁ ଆଣୁଥିଲେ କହିଲେ?
ସେ ପଣସ ସେ ମୋ ସାଙ୍ଗ ର ପୁଅ ଆଣିଥିଲା ପଣସ ତ ତାଙ୍କର ଅ କାଡ଼ିକି ଖୋଲିକି ଖାଇଲେ ଫଟେଇକି ମତେ ବି ଟିକେ ଦେଲେ। ସେଇଆକୁ ଯାଇକି ଆଣିଥିଲି। ନେଇକି ଆସିଲି ତାଙ୍କ ଘରୁ ଆଉ ମୋ ସାନ ଝିଅର ମୋର। ଭଲ ପାଉ ଟିକେ ପଣସ ଖାଇବାକୁ ସେ ସେଇଥି ପାଇଁ ଦିଏ।
ହଁ ଆପଣଙ୍କର ସାନ ଝିଅ ଆଉ ଆପଣ ହିଁ ଖାଲି ଖାଆନ୍ତୁ ଆଉ ଆପଣଙ୍କ ସ୍ୱାମୀ ପାଇଁ କାହିଁକି ରଖିବେ କିମ୍ବା ଆପଣଙ୍କ ବଡ଼ ଝିଅ ପାଇଁ କାହିଁ ରଖିବେ ନ କିମ୍ବା ଆପଣଙ୍କ ବଡ଼ ପୁଅ ପାଇଁ କାହିଁ ରଖିବେ।
ସିଏ ତ ଖାଆନ୍ତିନି ରଖିବି କାହିଁକି ଖରାପ ହେଇଯିବ ଆମେ ଆମର ଖାଇଦେନୁ।
ଭଲ କରିଚନ୍ତି ଆପଣ ଖାଇଦିଅନ୍ତୁ ସେମିତି ବସି ବସିକି ସବୁ ପଣସ ଆହୁରି ବି ଯିଏ ଯାହା ଭଲ ମନ୍ଦ ଦଉଚି ଆପଣ ବସି ବସିକି ଆପଣ ଆଉ ଆପଣଙ୍କ ଝିଅ ଖାଇ ଦିଅନ୍ତୁ ଆଉ ମୋଟା ହୁଅନ୍ତୁ।
ହଁ ହଁ ମୋଟା ହଉ ଖାଇବା ନେଇକି ତ ମୋଟା ହଉଚୁ ଆଉ ଖାଇବୁନି ଆଉ କଣ ଆଜି ଦବା ଆମେ କଣ ରଖି ଫୋପାଦମୁନା କଣ ଏମାନେ କେତେବେଳେ ଆସିବେ ଖରାପ ହେଇଯିବ। ଆମେ ଆମର ଖାଇଦବୁ ଫ୍ରିଜରେ ଟିକେ ରଖିଦେଇଥାଉ ଯିଏ ଯଦି ନ ଖାଇବେ ତାହେନେ ନଷ୍ଟ। ଆମେ ରସ୍ ସେ ତ ଖାଆନ୍ତିନି ଆମେ ଜାଣିଚେ ରଖିବୁ କାହିଁକି ଆମେ ମା ଝିଅ ଖାଇଦେଉଛୁ। ନାଇ
ଆପଣ କଣ କାଲି ନା ପହରଦିନ ଗୋଟେ ଡ଼ାଳିମ୍ବ ଆଣିଥିଲେ କାହିଁ ତ ମତେ ଦେଲେନି ଖାଇବାକୁ?
ଏ ସେ ଫିଜରେ ଅଛି। ଟିକେ ରଖିଦେଇଛି ଖାଇବ ବାପା ଆସିନି। କାଟା ହଉ କାଟିଦବ ନଡିଆ କୋରିଦବ ଖାଇବ ମୋର ସେ ପାଲା କିଏ କରିବ।
କାହିଁକି ଆପଣ ଏମିତି ସକାଳୁ କଣ କାମ କରୁଛନ୍ତି ଯେ ଏମିତି ଥକି ଯାଉଛନ୍ତି ଏମିତି କହୁଛନ୍ତି କି ଆପଣଙ୍କର କିଏ ସେ ପାଲା କରିବ ଆପଣ ଟିକେ ଛଡେଇକି ଦଉନାହାନ୍ତି ମୁଁ ଖାଇବି।
ହଁ। ଆଉ କାହାକୁ ନେଇକି ଦେଇ ପାରିବିନି ମୋର କାମ ଅଛି ଏଣେ ତ ଘରକାମ କିଛି ହେଇନି। ସଫା ଘରୁ ଫିନାଇନ୍ ଅଧେ ନେଇଯା ମୁଁ ମାଜିବି ବେସିନ ଧୋଇବି। ମୁଁ ସିଲେଇଥିଲା ଟିକେ କରିବି। ଆଉ କେତେ ଆଡେ ମୋର କାମ ଅଛି। ଭୋରୁ ଉଠିଲେ ଲାଇନ୍ ପଳେଇଥିଲା। ଯୋଉ ପାଣି ନଥିଲା ଯୋଉ ହଇରାଣ ଆଜି ଲାଇନ୍ ଯିବାକୁ ପାଣି ନଥିବାକୁ ଆଉ ଠାକୁର ପୂଜା ହବ ଗାଧୁଆ ହବ ଦୁନିଆ ଜଞ୍ଜାଳ ସକାଳ ଟାଇମ୍ ଟା ଦୁନିଆ କାମ ବାରଟା ଯାଏଁ। ଆଉ ବାରଟା ପୂର୍ବୁ ପରେ ଆଉ କିଛି କାମ ନଥାଏ ତାପରେ ଖିଆ ପିଆ ଦିଟା ଅଢେ଼ଇଟା ହବ ଚାଲିବ ପାଞ୍ଚଟା ପର୍ଯ୍ୟନ୍ତ। ଆଉ କୁଆଡ଼େ କେତେ ଏଣେ ବର୍ଷା ଦିନ କୁଆଡେ କେତେ କଣ କରିବେ ଏ ହାଲିଆ ଲାଗୁଛି ଆଉ।
ଦେଖନ୍ତୁ ଆପଣ ଯୋଉ ବାରମ୍ବାର କହୁଛନ୍ତି କି ହଉଛି ଆପଣଙ୍କର ଖାଇବା ହଉଛି ଦିଟା ବେଳୁ ପାଞ୍ଚଟା ଯାଏଁ ଚାଲିଥାଏ ଆପଣଙ୍କର ଘରେ କଣ ତିରିଶ ଜଣ ପରିବାର ସଦସ୍ୟ ଅଛନ୍ତି କି? ତିନି ଚାରି ଜଣ ତ ସଦସ୍ୟ ରେ ବି ଆପଣଙ୍କର ଖାଇବା ପିଇବା ଦିଟା ରୁ ପାଞ୍ଚଟା ଯାଏ ଚାଲିଥାଏ ଆପଣ ତାହେଲେ ମିଛ କହୁଛନ୍ତି।
ମିଛ କହୁଛି ମୁଁ ଆକ୍ଚୁଲି ଏଇ ଖିଆ ପିଆ ହେଲା ବାରେଟା ସାଢେ ବାରଟା ହେଲାଣି ଖାଇଲୁ ତାପରେ ଜଣେ ଜଣେ ଖାଇଲା ବେଳକୁ ପାଞ୍ଚଟା ହେଇଯାଇଛି। ପୁଅ ଆସିବ ପାଞ୍ଚଟା ସାଢେ ଚାରିଟା ତିନିଟା ପୁଅର ବାଗ ବାଇଶ ନାହିଁ ତା ପାଇଁ ଜଗିବ ନାଁ ଜଗିବନି? ଜଗିବାକୁ ପଡିବ ଆଉ କେହି ଦେବେନି ଜଗିକି ରହିବାକୁ ପଡିବ ନା ଶୋ ଶୋଇପାରିବ ନାଁ ବସିପାରିବ ନାଁ ଉଠିପାରିବ ନାଁ କ କୁଆଡେ ଯାଇପାରିବ। ପିଲା ମାନେ ତ କେହି ଦେବେନି ଗାଧେଇ ତା ପାଇଁ ଜଗିବାକୁ ପଡୁଛି। ଆଉ ପାଞ୍ଚଟା ହେଇଯାଉନି ଚାରିଟା ସାଢେ ଚାରିଟା ତାଙ୍କର କିଛି ବାଗ ବାଇସ ନାହିଁ ଆସିବାର। ହଁ ଆଉ ଆଉ ଶୋଇ ହବନା ଆଉ ଗାଧୁଆବେଳେ ଶୋଇ ହବନି ଏଇ କାମ ସାରୁ ସାରୁ ଏଇ ଦି ଟା ଅଢେଇଟା ହେଲା ଆଉ ଶୋଇବୁ କେତେବେଳେ।
ଦେଖନ୍ତୁ ଆପଣଙ୍କ ପାଖରେ ମତେ ଏବେ ଲାଗୁଛି ମୁଁ ଆପଣଙ୍କ କଥାରୁ ଯାହା ବୁଝିବାକୁ ପାଇଲି ଆପଣଙ୍କ ପାଖରେ ନାଁ କାମର ଘୋର ଅଭାବ ଅଛି ଆପଣଙ୍କୁ ଆହୁରି କାମ ଦରକାର ଆହୁରି କାମ ଦର କାର ହେଲେ ଆପଣଙ୍କୁ ଆଉ ଯୋଉ ଏମିତି ହାଇ ମାରୁଛନ ନ୍ତି ଏ ଯୋଉ ବଡ ବଡ ହାଇ ଆଉ ମାରିବେ ନାହିଁ ଆପଣଙ୍କୁ ଆହୁରି କାମ ଦରକାର ହେଲେ ଆପଣ ଆଉ ହାଇ ମାରିବେ ନାହିଁ ହାଇ ମାରିବାକୁ ତ ସମୟ ନ ଥିବ ଏମିତି ଆମ କା ଆ ଆପଣଙ୍କ ପାଖରେ କିଛି କାମ ନାହିଁ ସେଇଥିପାଇଁ ଆପଣ ବସିକି ଡେଲି ଡେଲି ହାଇ ମାରୁ ଛନ୍ତି କାମ କଲା ବେଳେ ଯେମିତି ଆପଣ ପୁରା ଥକି ଯାଇଛନ୍ତି।
ମୁଁ କହିଲି ବୋଲି ସିଲେଇ ମୋର ଅଛି। କରନ୍ତି, ଆପଣ ସାଙ୍ଗରେ ଗପୁଚି ବୋଲି ଆଉ ସିଲେଇ କରିପାରୁନେଇ। ଖଡ଼ ଖଡ଼ ଧଡ଼ ଧଡ଼ ହବ, ମୁଁ କପଡା କାଟଚି ସିଲେଇ କରିମି, ମୋର କାମ ଦୁନିଆ। ଆଉ କଣ କରିବି, ଏଣେ ଗପିଲା ବେଳକୁ ହେଣେ ଅଧେ ମୋର କାମ ନାଇଁ କାଇ ବହୁତ କାମ ଅଛି, ଘର ଦ୍ୱାର ଯୋଉ ଅପରିଷ୍କାର ହେଲାଣି ତାକୁ ପରିଷ୍କାର କରମି ଖ ଟ ତଳ ସବୁ ଅଳନ୍ଦି ନାଗିଲାଣି ଆଉ ସଫା କରିଥାନ୍ତି ଆଜି କାଉଁଳିଆ ପାଗ ବର୍ଷା ପାଗ ଲୁଗାପଟା ସଫା କରି ନେଇ କାଣ୍ଡି ହେଇଚି। କାମ ନାଇଁ କଣ ଘୋର କାମ ଅଭାବ ମତ ଏଁ।
ଆ ଆପଣ ସିଲେଇ କରିକି ଆପଣ ସିଲେଇ କରିକି କେ ତେ ଟଙ୍କା ରୋଜଗାର କରନ୍ତି?
ମୁଁ କରେ ମାସକୁ ପାଞ୍ଚ ହଜାର ଖଣ୍ଡେ।
ହଁ ଆପଣ ତ ମିଛ କଥା ସାଙ୍ଗେ ସାଙ୍ଗେ ଏତେ ଜୋହରେ କହୁଛନ୍ତି। ମାସକୁ ପାଞ୍ଚ ହଜାର କରନ୍ତି, ସିଲେଇ କରିକି ଆପଣଙ୍କୁ ତ ଦେଖିଲେ ଲାଗେ ନାହିଁ, ଆପଣଙ୍କ ମାସକୁ ପାଞ୍ଚ ହଜାର କରୁଥିବେ ବୋଲି।
ଆଉ ରୀତି ମତ ସିଲେଇ ସିନା କନେ ହବ, ମୁଁ ତ ବେଶୀ କାମ କରେନି ଆଉ। ସିଲେଇ ଆଉ, ମୋର ଟିକେ ଯା ହେଲା ମୁଁ କରେ। ସେଇଥିର ଖର୍ଚ ବାର୍ଚ ହେଇଯାଏ, ରୁହେନା ଆଉ ଏଇ ଖିଣୀ ଦିଟା କପଡା କାଟିଚି। କରନ୍ତି ଆଉ ଏବେ ଗ ଗପର ସ୍ ମାତିଚି ଆଉ। ଖଡ ଖଡ ହବ ଆଉ ଗପି ପାରିବିନି। ଆପଣ ରାଗିବେ ମୁଁ ସେଇଥିପାଇଁ ଆଉ କରୁନେଇ ଚାଟା ପାଞ୍ଚଟା କପଡା ଅଛି କାଟିକି କରନ୍ତି। ଆଉ ଏଇଭଆ କଥା କଣ କରିବି ଆଉ। ନା।
ଭଲ ହେଇଚି ଆପଣ ସିଲେଇ ଆପଣଙ୍କର ପରେ କରିବେ। ଆପଣ ଅନ୍ୟ କାମ ସବୁ ସାରନ୍ତୁ, ଆଉ ମୁଁ କହିବାକୁ ଚାହୁଁଥିଲି କି ଆପଣଙ୍କର ବଡ ଝିଅ କିମ୍ବା ସାନ ଝିଅ ଆପଣଙ୍କୁ ପଇସା ପତ୍ର ଦିଅନ୍ତି ଖର୍ଚ୍ଚ ଫର୍ଚ୍ଚ କରିବା ପାଇଁ।
ହଁ ଦିନକୁ ଦି ହଜାରେ। ସିଏ ଦବ ପନ୍ଦଶ ଇଏ ଦବ ହଜାରେ ଅଢେଇ ହଜାର ଟଙ୍କା ଦିନୁକୁ ଦିଅନ୍ତି। ଡେଲି ଆଉ, ବାପ ଦା ପାଞ୍ଚଶହ ଦିଏ ଦିଇ ହଜାର। ତିନିଜାର ଚାରି ହଜାର ହେଇଯାଏ ଆଉ।
ଓହୋ ମୁଁ ମୁଁ ବୁଝିଗଲି। ହଉଛି ପ୍ରତିଦିନ ଆପଣଙ୍କୁ ଆପଣଙ୍କ ସାନ ଝିଅ ଅଢେଇ ହଜାର ଦିଏ। ଆଉ ଆପଣଙ୍କ ବଡ ଝିଅ ଦିଏ ଚାରି ହଜାର ଆଉ ଆପଣଙ୍କ ସ୍ଵାମୀ ଦିଅ ତି ହଉଛି ହଜାରେ ଏଇଠି ହେଇଗଲା ପାଞ୍ଚ ହଜାର ଆଉ ଆପଣଙ୍କୁ ବଡ ପୁଅ ବି ଦିଏ ହଜାରେ। ଏଠି ହେଇଗଲା ଛଅ ହଜାର ଆପଣ ତ ତାହେଲେ ବହୁତ ଧନୀ। ଆପଣଙ୍କୁ ଏତେ ପଇସା ଆପଣଙ୍କର ବିନା କାମ କରିକି ମିଳୁଚି। ପୁଣି ଆପଣ ଏବେ କହିଲେ ଆପଣ ସିଲେଇରେ ପାଞ୍ଚ ହଜାର କରୁଚନ୍ତି ମାନେ ଆପଣଙ୍କର ସମୁଦାୟ ରୋଜଗାର ହଉଛି ଏଗାର ହଜାରରେ ଏଇଆ ତ।
ହଁ ଏଗାର ହଜାର ଆଉ ହଁ ବଳେଇନେ ସଞ୍ଚୟ କରିଦଉଚି ଆଉ।
ବଳିଲେ ବଳିଲେ ତାହେଲେ ଆପଣ ସଞ୍ଚୟ କରନ୍ତି ନା।
ହଁ ସଞ୍ଚୟ କରିଦିଏ, ବସୁକୁ ଥରେ କାଢେ ଆଉ ସଞ୍ଚୟ ଧନ ଟା ବର୍ଷ ର ଥରେ କାଢେ କେତେ ହଉଛି ଟୋଟଲ।
ସଞ୍ଚୟ ଧନ ଟାରେ ବୋଧେ ସୁନା ଗହଣା କିଣି ଦଉଥିବେ ନା କଣ।
ଉଁ ନା ଏଇଥର କିଣିବୁ ବୋଲି ଭାବୁଛୁ ସୁନା ତ ଦର ଜା ହେଇଛି। ରେଟ ଖସୁଛି ଆସ୍ତେ ଆସ୍ତେ ଖସିଯାଉ ଦେଖିବା। ହାଉଳି କାହିଁ ଖାଇବା ଏତେ ରେଟ୍ ହେଲେଣି।
ଦେଖନ୍ତୁ ଆପଣ ଯଦି ଏମିତି ଅପେକ୍ଷା କରି କରିକି ରହିବେ। ସୁନା ରେଟ ଯଦି ପୁଣି ଆଉଥରେ ବଢିଗଲା ତାହେଲେ ଆପଣ କିଣି ପାରିବେ ନାହିଁ। ସେଥିପାଇଁ ମୁଁ କହୁଥିଲି କି ଆପଣ ଯାଆନ୍ତୁ ଆପଣଙ୍କ ବଡ ଝିଅ ପାଇଁ ଗୋଟେ ରାଣୀ ହାର। ଗୋଟେ ଚିକ ଆଉ ଗୋଟେ ହଉଛି। ହାତକୁ ବାଲା ଆଉ ଗୋଟେ ଭଲ ମୋଟା ମୋଟା ଶଙ୍ଖା। ଆଉ ହଉଛି ଏଁ। ଶହେ ଗ୍ରାମ ର ଗୋଟେ ପାଉଁଜି ଏମିତି ନେଇ ଆସନ୍ତୁ ମୁଁ ଆପଣଙ୍କୁ ଭଲ କଥା। କଥା ଟେ କହୁଛି ଆଉ ହୀରା ର ମୁଦି ବି ନେଇ ଆସନ୍ତୁ ହୀରା ର ମୁଦି।
ହୁଁ ହିରା ର ମୁଦି କେତେ ଦାମ ଜାଣିଛନ୍ତି।
କଣ ହେଇଗଲା ସେଠୁ ବଡ ଝିଅର ସାଙ୍ଗ ବାଙ୍ଗ ସବୁ। ସେମିତି ହୀରାର ମୁଦି ପିନ୍ଧୁଚନ୍ତି ହୀରାର ମୁଦି ପଡି ପଡିକି ସେଇ ଦେଢ ଲକ୍ଷ ନହେଲେ ଦୁଇ ଲକ୍ଷ। ପଡିବ ଆପଣ ନେଇ ଆସନ୍ତୁ ଚଳିବ।
ତାଙ୍କର ସବୁ ବ ଚାକିରୀ ବାକିରି କରିଛନ୍ତି ତାଙ୍କର ପଇସା ଅଛି ଆମ ର ତ ଖାଇବାକୁ ଘରେ। ପଇସା ନାଇଁ ହୀରାର ମୁଁ ମୁଦି ଆଣି କି ପିନ୍ଧୁଛି। କାମ ନାହିଁ ହିରା ର ମୁଦି। ହ
ଆଁ ମୁଁ ଆ ଶୁଣିବାକୁ ପା। ହଁ ମୁଁ ଶୁଣିବାକୁ ପାଇଥିଲି କି ଆପଣଙ୍କୁ କଣ ମୋ କଥା ଶୁଭୁନାହିଁ କି।
ହଁ ଶୁଭିଲା।
ହଁ ମୁଁ କହିଲି କି ଆପ ଆପଣ ବ ମୁଁ କହୁଥିଲି କି ଆପଣ। କଣ ପାଉଁଜି ଆଣିବାର ଇଚ୍ଛାରେ ଥିଲେ ଆପଣଙ୍କ ସେଇ ଯୋଉ ସାଙ୍ଗ ଆମ ସ୍ ସ୍କୁଲ ପାଖରେ ରହୁଛି ସେ କହୁଥିଲେ ଆପଣ କଣ ପାଉଁଛି ଏବେ କେବେ ଆଣିବାକୁ ଯିବେ କି।
ହୁଁ।
ଯଦି ଆପଣ ପାଉଁଜି ଆଣିବାକୁ ଯିବେ। ତାହେଲେ ମୁଁ ଯେମିତି କହିଥିଲି ସରୁ ସରୁ ପାଉଁଜି ସେଇ ତାର ଦାମ ଟିକେ। କେ ବୁଝିକି ଆସିବେ ଯଦି ହବ ଆମେ ସେଇ ପାଉଁଜି ଟା ନେଇ ଆସିବା ମୁଁ ପିନ୍ଧିବି। ଆପଣଙ୍କୁ କଣ ମୋ କଥା ଶୁଭୁ ନାହିଁ କି।
ହଁ ହଁ ଶୁଭୁଛି ମୁଁ ଟିକେ ଇଆଡେ। ଆନେଇ ଥିିନି ତ ଟିକେ ବର୍ଷା ପକଉଛି ତ ଲୁଗା ଶୁଖେଇ ଚି ଏଁ ଯା ଯାଇଥିନି ତ। ଅଁ ବର୍ଷା ପକଉଛି ଝରକାରୁ ଅନେଇ ଥିନି‌ ଲୁଗା ଶୁଖେଇଛି ତ ଜୋରେ ବର୍ଷା ହଉଛି କି କଣ ଦେଖୁଥିଲି ଟିକେ।
ନାଇଁ ଆପଣ ସାଙ୍ଗେ ସାଙ୍ଗେ ଫୁଣି ମିଛ କହିଦେଲେ ଆପଣ ବୋଧେ ଶୋଇ ପଡିଥିଲେ।
ହଁ। ଲୁଗା ଟା ଭେଦିଯିବ ତ ଦର ଶୁଖିଲା ହେଇଥିଲା ଝରକାରେ ଟିକେ ଅନେଇଥିଲି ତ ଦେଖୁଥିଲି ବର୍ଷା ପକେଇଲା କିି ନାଇଁ। ସେଇଥି ପାଇଁ ଟିକେ କଥା ଏପଟ ସେପଟ ହେଇଗଲା ଆଉ ଆଉ।
ଆପଣ ବୋଧେ ଶୋଇ ପଡ଼ିଥିଲେ ଆପଣଙ୍କୁ ଆପଣଙ୍କ ସାନ ଝିଅ ଡାକିଲାରୁ ଆପଣ ଉଠିଲେ। ହଁ ଆପଣ ଜମା ବି ମିଛ କୁହନ୍ତୁନି। ଦେଖିଲେ ଏମିତି ଶୋଇକି ମୋ ଫୋନ ର ଉତ୍ତର ଦଉଛନ୍ତି ସେଥି। ପାଇଁ ଆପଣଙ୍କୁ ନିଦ ଲାଗୁଛି ଆଉ ଆପଣ ଶୋଇ ପଡୁଛନ୍ତି ହେଲେ ଆପଣ ଏବେ ସିଲେଇ କଲା ବଳେ ଜମା ଶୋଇବେନି। କାହିଁକି ନା ଆପଣ ସିଲେଇ କଲା ବେଳେ ବ୍ୟସ୍ତ ରହିବେ ହଉ ଆପଣ ଯାଆନ୍ତୁ ତାହଲେ ସିଲେଇ କରିବେ। ନ ହେଲେ ଶୋଇ ପଡ଼ନ୍ତୁ ମୁଁ ରଖୁଛି।
ଆଉ କେତେବେଳେ କରିବି। ହଁ।